ହାଲୋ! ସନ୍ଧ୍ୟା? ହାଲୋ!
ହାଲୋ!
ହଁ, ସନ୍ଧ୍ୟା।
ହଁ, ମ୍ୟାଡ଼ମ ନମସ୍କାର। ହଁ ମ୍ୟାଡ଼ମ ନମସ୍କାର, କେନ୍ତା ଭଲ ଅଛନ୍? ଭଲ ଅଛନ୍?
ହଁ, ହଁ, ଭଲ ଅଛେ।
ଝିଅର ପଢ଼ା ପଢି ସରିଲାଣି ନା ଏବେକା?
ହଁ, ଝିଅର ପଢାପଢି ସରିଲାନ। ପୁଅ ଯେ କାଣା କରୁଛି?
ପୁଅ କେ ଏବେ ଜଷ୍ଟ ଖୁଇ ସାରିଲି ପରେ ଏଇଟା, ଗାଧଲା ଆଉ ଟିକେ ଖାଇଲା। ଗାଧେଇକିନା ଜଷ୍ଟ ତାେକେ ଟିକେ ଖୁଦେ ଖୁଆଦେଲି ଖାଇବାଟ ବହୁତ ତା ଟାଇମ୍ ଲାଗ ସିକିନି, ତ ଖୁଏ ଖୁଆ ଦେଲି ଆଉ ଏବେ ଟିକେ ଫ୍ରି ହେଲି ଆଉ। ଆପଣଙ୍କ ଯୋଉ ରନ୍ଧା ରନ୍ଧା ସବୁ ସରିଲା ନା ଡିନର ର ଲାଗି?
ହଁ, ହଁ, ରନ୍ଧାରନ୍ଧି ସରଲାନବୁ। ତୁମେ ଯେ କା ରାନ୍ଧିଲ ଆଜି?
ଆଜି ଆମେ ଡାଲି କରିଛୁ, ଆଉ ଡାଲି ତ କମ୍ପଲସରୀ ଏ କା।
ହଁ, ହଁ।
ଛ ଆଉ ଚିକେନ୍ ତ ସେଇଟା ରହିଯାଇଛି ଖାଇଦେମୁ ଆଉ। ଆଉ ମୁଇଁ ତ ଭେଜିଟେରିଏନ୍, ତ ମୁଁ ମୋର ଲାଗି ଅଲଗା କଣ ଗୋଟେ ବନାବେ ବୋଲି ଭାବୁଛେ। ଆଉ ତମେ ଏବେକା ରୁଟି ଖାଇବ କି ଭାତ, ହୁଁ।
ଆ ବାପା ରୁଟି ଖାଇସନ୍, ଆଉ ଆମେ ଟିକେ ପଖାଲ୍ ଖାଇଁମୁ ଆଜି।
ହଁ, ମ୍ୟାଡ଼ାମ ସେଦିନ ଶୁଣିଥିଲି ଆପଣଙ୍କର ଶ୍ବଶୁର ଲେଟରେ ଆସିଲେ ଫୋନ ବି ନାଇ ଉଠୁଥାଇ। ତ କାଣା କିଛି ପ୍ରୋବ୍ଲେମ୍
ଅ ହଁ, ନାଇଁ କିଛି ନାଇଁ ମାନେ ତ ଫୋନର ଭଲ୍ୟୁମ୍ ଟା ମାନେ କମି ଯାଇଥିଲା, ସେ ଯାଣି ନାଇଁ ପାରିଲେ। ପେଣ୍ଟ ପକେଟ୍ ରେ ଥିଲା ତ, ବୋଲେ ସେ ନାଇଁ ।
ହଁ।
ଓହୋ।
ଏଇ ପରୀକ୍ଷା ସରିଲା ପରେ ପରେ ଦେଇଥିଲୁ। ହଁ କହ?
ମୁଇଁ ଶୁଣିଥିଲି ଆମର ଇ
ହୁଁ। ନେଟ୍ ୱାର୍କ କଟୁଛି ବା ହ୍ୟାଲୋ।
ଜାଣିଛ ହଁ ହଁ ହଁ ଆମର ତ ହସ୍ତକଳା ଶିଳ୍ପୀ ଆପଣ ଜାଣିଛନ ସେ ବିଷୟରେ?
ହଁ ଏଇ କଳା ମଣ୍ଡପରେ କିଏ ଆସିଛି ବୋଲି କହୁଥିଲି ଯେ ସମସ୍ତେ ବାକି ମୁଁ କେବେ ଦେଖିନାହିଁ ଯେ। ଏଇ କପ୍ ପ୍ଲେଟ୍ ତାପରେ ମାନେ ସ୍ଵେଟର ଏଇରା ସରି ସାଲ ସମ୍ବଲପୁରୀ ର ଶାଢୀ। କପଡାର ଡ୍ରେସ୍ ଏସବୁ ଜିନିଷ ମାନେ ଆସିଥିଲା ହଁ ହଁ। ହଁ ହାତ ବୁଣା ଜିନିଷ ଆସିଥିଲା ସବୁ।
ତାର କ୍ବାଲିଟି ମାନେ ଭଲ ଆସିଛି କି?
ହଁ ଆଉ ମୁଇଁ ଥରେ ଥରେ ଶୁଣିଥିନି ସେ ବନାରସୀ ଟାଇପ୍ ର ତାପରେ ସେ କା କାଶ୍ମୀର ସେ
ହଁ କାଶ୍ମୀରୀ ଶାଲ୍ ତାପରେ ସାଲୱାର ସୁଟ୍ ମାନେ ବି ଆସୁଛି।
ଓ ହୋ।
ହଁ ତାର ପ୍ରାଇସ୍ ମାନେ କେନ୍ତା ରହୁଛି ଆମର ଜେନ ଲୋକାଲ ମାର୍କେଟ ଆଉ ସେନ ର ପ୍ରାଇସ୍ ଭିତରେ କେନ୍ତା ତ
ଟିକେ କମ୍ ରହୁଚି ଯେ ଲୋକାଲ ମାର୍କେଟ ନୁ ଟିକେ କମ୍ ରହୁଚେ।
ଆଉ କ୍ଵାଲିଟି ବି ସେଇ ହିସାବରେ କ୍ଵାଲିଟି ବି ସେଇ ହିସାବ ମିଳିଯାଉଛ ଆଉ ଆମର ଇ ଫେନ୍ସି ସାମାନ ବି ଆସିଥାଏ ନିଇକା
ହଁ ପର୍ସ ମାନେ ବି ଆସୁଛି ଆଉ ମା ମାନଙ୍କର ସେଇ ଯେନ୍ ହ୍ୱାଇଟ୍ ଶଙ୍ଖା ନାଇକା ପିନ୍ଧୁ ସନ୍ ଯେନ୍ ନ ହେଇ ଶଙ୍ଖା ସମାନ୍ ମାନେ ବି ଆଣିଛନ୍ ତାପରେ ଏଇ ମହାପ୍ରୁ ପୂଜା ବାସନ ମାନେ ବି ଆଣିଛନ୍ତି। ପରେ ଗୋଟେ ଜାଗାରେ ସେ ଫୁଲବାଣୀର ହଁ ହଁ ଫୁଲବାଣୀର ସେ ହଳଦୀ।
ଓହୋ। ହଁ ହଁ ହେଇ ଜିନିଷ ମିଳିବ ହଳଦୀ ଯେ ତାର କଲର କେନ୍ତା ଭଲ ଆସି? ବୋଲେ ଯଦି ଆମେ ଯଦି ରନ୍ଧା ରୁନ୍ଧିରେ ୟୁଜ କରମା ବଲେ ତାର କଲର ଭଲ ଆ ବାକି ମୁଇଁ ଯେତିକି ଜାଣିଛେ ଯେ ଅରିଜିନାଲ ହଳଦୀର କଲର ପଛେ ଏତେ ଟିକେ ନିଆସିବ ବାକି ଆମର ଯେ ରେଡ଼ିମେଡ଼ି ଯେନ୍ କେମିକାଲ୍ ବାଲା ର କଲର୍ ଟିକେ ବେଶୀ ଆସି। ଏ ମାନେ କେମିକା
କାରଣ ସେଥିରେ ହଁ କେମିକାଲ୍ ମିକ୍ସ କରୁଛନ୍ ହଁ। କଲର୍ ମିକ୍ସ ହଉଛି ଏତି ଲାଗି ଏକା ନ ସେ ଟିକେ ହଲଦୀ ଅଲଗା ହେଇସି ଆଉ ସେଥିରେ ଟିକେ ଟିକେ ମି ଚା ପାଉଡର ବି ବୋଧେ ମିଶାସନ କେଜି ଯେ ଚିଜ୍ ଅଲଗା।
ହଁ ଅଲ୍ ଲଗା ହଁ ବାକି ଅରିଜିନାଲଟା କଲର ପଛେ ନାଇ ଆସୁ
ହଁ ବାକି ଆମ ଲାଗି ଠିକେ ହ ଅରିଜିନାଲ ହଳଦିଟା ସେଠି କିଛି ମିକ୍ସ ନାଇଁ ହଁ ହଁ, ମେନିପ୍ରେସିଙ୍ଗ୍।
ହଁ ବାକି ଆମ ଆଉ ତାକୁ ବନେଇ ପାରୁଚୁ କି ନାଇ ଆଉ ଏ ଜାଗାରେ ରେ ଆମର ଇ ଆଚାର ମାନେ ବି ଆଇସି ଚର କେବେ ଆଣିଛନ୍ କେବେ ୟୁଜ୍ କରିଛନ୍ ଖାଇଛନ୍?
ହଁ ହଁ ଖାଇଛି ଭଲ ଲାଗ୍ସି। ଆମ୍ ଆମ୍ବର ମିଠା ଆଚାର ଏସି ତ ସେ ଲୁଣି ଆ ଆଚାର ଆଇବା ତାପରେ ସେ ଲେମ୍ବୁ ଆଚାର ଏସି ତାପରେ ଟିକେ ସେ ରସୁଣ୍ ଗାଜର୍ ଅ ଯେତିକି ଭେଜିଟେବୁଲ ଅଛି ନେକି ସବୁକେ ମିକ୍ସ୍ କରିକି ବି ଗୋଟେ ଆଚାର ବନାସନ୍ ସେ ଆଚାର ବି ହଁ ମିକ୍ସ ବାଲା ଆଚା ହେଟା ଗୋଟେ ବି ବଢ଼ିଆ ଟେଷ୍ଟ ଆସି ଆଉ ଖାଲି ରସ୍ ଲୁଣରେ ବି ଗୁଟେ ଆଚାରଟେ ଆଇସି ସେଟା ଗୋଟେ ବ ଭଲ୍ ଲାଗ୍ସି।
ହଁ। ହଉ ଆମେ ମାର୍କେଟ ରୁ ଯାହା କିଣିଛୁଁ ବାକି ଆଙ୍କର ଟେଷ୍ଟ୍ ଟିକେ ଅଲଗା ରହୁ ବାନି ଗେ ଏ ନିଜେ ବନା ଟା ସେମାନେ ହଁ।
ହୁଁ ବୁରୁ ଆଚାର୍ ମୁନଗା ଆଚାର୍। ପାପଡ଼୍ ହଁ ହଁ ତାପରେ ସେମାନେ ଘରେ ବନେଇଲା ପାମ୍ପଡ଼୍। ଲିଆାବଡ଼ି ଅ ଫୁଲବଡ଼ି ସେ ଜା ବଡ଼ି ସବୁ ପ୍ରକାରର ବଡ଼ି ସେମାନେ ବିକୁଛନ୍ ଆଉ ସେମାନଙ୍କର ସେଇ ଯେନ୍ ଶାଗୁ ପାପଡ଼୍ ବେଶୀ
ଓହୋ ଶାଗୁ ଶାଗୁ ପାପଡ଼୍ ନା ହଁ ହଁ।
ହଁ ହଁ ଛୁଆ ମାନେ ବି ସେଟାକେ ବହୁତ ପସନ୍ଦ କରସନ୍ ସେମାନଙ୍କର ସେ ଶାଗୁ ପାପଡ଼୍ ବି।
ଘରେ ବି ବନେ
ହଁ।
ଶାଗୁ ପାପଡ଼୍ ଆମର ହୁଁ ହୁଁ ଆଉ ସେ ଓଷଧ୍ ମାନେ ବି କାଣା କାଣା ଆଣି ସିଆଞ୍ଜି ମ୍ୟାଡ଼ାମ୍
ଆୟୁର୍ବେଦିକ ର ଓଷଧ୍ ମାନେ ଆସି ଆସି ହଁ ଚୁରନ୍ ମାନେ। ପେଟର ଲାଗି ଆୟୁର୍ବେଦିକର ଚୂର୍ଣ୍ଣ ସେ ସୋଗନ୍ଧା ଚୁର୍ଣ୍ଣ କାଣା କାଣା ବହୁତ ପ୍ରକାର ମିଳୁସି। ଜଡ଼ିବୁଟିର ସେ ସେ ଲୋକାଲ୍ ବୈଦ୍ୟ ମାନେ ଆନସନ୍ ହଁ। ଆନସନ୍ ହଁ ଜଡ଼ିବୁଟି କଲେକ୍ କରିକିରି ସେଟାକେ ପ୍ୟୁରିଫାଏ କରିକିରି ଆଣିସନ୍।
ଓହୋ ସେଟ୍ ସେଟା ମାନେ କେବେ ତ
ଇ ଛୁଆ ମାନଙ୍କର ହଁ ଛୋଟ୍ ଛୋଟ୍ ଛୁଆ ମାନଙ୍କର ଯେନ୍ ଚୁନାନୀ ଆସିକେ ମାନେ ସେ କିର୍ବି ପ୍ରୋବ୍ଲେମ୍ ହେଇସି। ହଁ ହେ ମେଡ଼ିସିନ ବି ହେଇ ଜାଗାରେ ମିଳିଯିବା।
କୃମିର ଲାଗେ ହଁ ଆମର ତ ଛୋଟ ଛୁଆ ଅଛେ ହଁ ଯ କୃମିର ହେତ
ଯିବା ବେଲେ ହଁ ବାବୁ ଲାଗି ଆଣି ପକାବ।
ହଁ ହେନେତେ ତ କୃ ଆକ୍ଚୁଲି କୃମିଟା ଯେ‌ନେହେଁ ହେଇଛି ଛୁଆ ମାନେକେ କେତେ ବର୍ଷରୁ ହେସି ସେଇଭଳି କହିସନ ଷ୍ଟାଟିଙ୍ଗରୁ ତ ନେଇ ହୁଏ ବୋଧେ?
ଯେତେବେଳେ ସେମାନେ ଖାଇବାର ଷ୍ଟାର୍ଟ କରସନ ଷ୍ଟାଟିଙ୍ଗରୁ କୃମି ନେହିଁ ହୁଏ। ଖାଇବାର ଷ୍ଟାର୍ଟ ହେଲେ ଏତିକି କୃମି ହେବା ଷ୍ଟାର୍ଟ ହେଇସି।
ତାଙ୍କ ଓ ହୋ ଏଁ ମିଠା ମୁଠି ଖାଇଲେ ବି ନା।
ହଁ। ମିଠା ମୁଠି ଖାଇବେ ବେ ହଁ ନିଶା ପାଣି ଔଷଧ ଦେଶି ଯେ।
ଆଉ
ହୁଁ। ବଡ ହେଲା ପରେ ତ ଏଇ ସ୍କୁଲ ମାନଙ୍କୁ ବି ଦେଇ ଆସନ। ହଁ ଏଲଭେଣ୍ଡା ଆ ହଁ। ଏଲଭେଣ୍ଡା ଝୋଲ୍ ବର୍ତ୍ତମାନ ଦଉଥିବ ଆଜି ଅଙ୍ଗନବାଡି।
ହେନ୍ତା ତ ନାଇଁ ଦେବାର ଦେଲେନି ଦେବାର ତାହେଲେ ଦେଢ ବର୍ଷରେ ବୋଧେ ନାହିଁ ଯେମିତି କି ବଡ ହେଲା ବୋଧେ ଦଉଥିବେ।
ଯଦି ଦେଢ ବର୍ଷ ହଉଛି କି?
ହଁ।
ହଁ ଆଉ ଟିକେ ଦୁଇ ତିନି ବର୍ଷ ହଉ ଆଉ। ତମେ ନିଜେ ବି ଚାହିଁବ ବୋଲି ଯଦି ତା କିଛି କୃମିର ଲକ୍ଷଣ ଦେଖାଯିବା ବେଲେ ତେମେ ନିଜେ ବି ଦେଇପାରିବ। ଏଲମେଣ୍ଡା ଜେଲ୍ ଗୋଟେ ମେଡିସିନ୍ ଆଉ ସିରପ୍ ଟେ ସେଟା ଆ ଆଠ ଦିନେ ଥରେ ଗୋଟେ ଏଁ ଗୋଟେ ଲେଖା କେତେ ଗୋଟେ ଡ୍ରପ୍? ଏସନ୍ ର ଗୋଟେ ଚୁଟାତି ଚୁଟେ ଭଲ ତ। ଏଟା ଦେବ ଆଠ ଦିନରେ ଥରେ।
ହୁଁ ହୁଁ ଓ ହୋ ଆଠ ଦିନ ବୋଲେ ୱକିଲରେ ବୋଲ ହୁଁ।
ହଁ ୱକିଲ ଥରେ ଦବ। ତ ଏଇ ଦୁଇ ତିନି ଥର ଦେଲା ପରେ କୃମି କମିଯିବା?
ହଁ ହଁ ହଁ।
ଆଉ କୃମି ନିବାରଣ ଟା ବହୁତ ଜରୁରୀ ଏଇ ଛୁଆ ମାନଙ୍କର ଲାଗି ହଁ।
ଆଉ ଜନେ ଆମର ଯିଏ ଏଇ ଯିଏ ନା ହସି ହସ ଯେନ କଳା ହେଇଥାନ୍ କି ଶିଳ୍ପ କଳା ମାନେ ଯେ ଏନ ଶାଢୀର କେନ କେନ ଭେରାଇଟି ଆସିକି ଶାଢ଼ୀ ଆମର ଯେନ୍ ଡ୍ରେସ୍
ଡ୍ରେସ୍ ବି ଆସୁଛି ଏନ୍ତା। ଫ୍ୟାନ୍ସି ଡ୍ରେସ୍ ର ବି ଆସୁଛେ ତାପରେ ସମ୍ବଲପୁରୀ ଏଁ ହଁ। ରେଡି ମେଟ୍ ବି ଆସୁଛି ହଁ ହଁ ପିସ୍ ବି ଆସିଯାଇ
ଓ ହୋ ହଁ।
ତାପରେ କାର୍ପେଟ ବି ଆଣିସନ କାର୍ପେଟ। କାର୍ପେଟ ତାପରେ ହଁ। ହଁ ବେତର ଯେନେ ଦୁଲି ମାନେ ଉଁଛିକି ନେବେ ବେତର। ବେତର ଦୁଲି ବେତର ସ ଫା ଆଁ ତାପରେ ଉଁ କାଠର ସେଇ ଯେନେ ବେଲା ପାଣି ପିଡା ଆଉଛି ହଁ ହଁ ଆସୁଛି ଘର ସଜାବାର ବି ବହୁତ ସାରା ଜିନିଷ ଆସୁଛି।
ଆମର ଫୁଲ୍ ଗମଲା ଏନ୍ତା ସବୁ ଜିନିଷ ମାନେ ଆଉ କପ୍ ପ୍ଲେଟ୍ ତ କମନ୍ ହେ ସେଟା ଥିବା ଏକା ନାଇଁ କି।
ସେଟା ବି ବଢିଆ ବଢିଆ ଡିଜାଇନ୍ ର ଆସୁଛି। ପ୍ଲେଟ୍ ମାନଙ୍କର ସାମାନ୍ ବି ବଢିଆ ଲାଗୁଛି। ହଁ।
ଯା ହେଲେ ଜିମି ବହୁତ ଦିନରୁ ସୁନ୍ଦର ସୁନ୍ଦର ଲାଗୁଛି ବହୁତ ଦିନ ବଢ ସିଏ ଆଉଛି।
ପକେ ଭାଙ୍ଗି ଯିବା ଟିକେ ଛିଦେବା ବଲେ ଭାଙ୍ଗି ଯିବା।
ହୁଁ ହୁଁ ଲେ ବହୁତ ସାରା ଜିନିଷ ଅଛି ନା ମେଡ଼ମ୍? ହଁ ଧନ୍ୟବାଦ ଧନ୍ୟବାଦ ବହୁଟେ ମ ଏ ଦେଲେ ଇନଫର୍ମେସନ୍।
ହଁ ଠି ଠିକ୍ ଅଛି ହଁ ହଁ ହଁ ହଁ।